ହ୍ୟାଲୋ।
ହ କଣ କାଛ ନତି।
ହୁଁ ହୁଁ ବସିଥିଲି ଏମିତି। ଆପଣ କଣ କରୁଛନ୍ତି?
ମୁଁ ଶୋଇଥିଲି।
ଆଚଛା ଆଚ୍ଛା ଶୋଇ
ଆଜ୍ଞା।
ଆଜ୍ଞା ମୁଁ ଶୁଣୁଥି- ମୁଁ ଶୁଣୁଥିଲି ଆପଣ କାହାର ଗୋଟେ ବଡ୍ ଇଏ ଆସୁଛି ବୋଲି ତ କିଛି କେକ୍ ବଗେରା କାଟୁଛନ୍ତି ନା ନାହିଁ?
କାହା ବଡେ- କାହା ବଡେ ଆସୁଛି କି?
ହୁଁ ମୁ ତ ଶୁଣିଥିଲି ଆପଣଙ୍କ କଉ ଗୋଟେ ସାଙ୍ଗର ଏତି ମାମାଙ୍କ
ଆଚଛା ଆଚଛା। ହଁ ବଟ ଆମର ବହୁତ ଡିଷ୍ଟାନ୍ସ। ତ ସେଠି ରହିଲେ ୟା ଫିର୍ ମୁଁ ସେଠିକି ଗଲେ କାଟିବି।
ଆଛା ଆଚଛା ଠିକ୍ ଅଛି। ତାହେଲେ ଆପଣ ଜାଣିଛନ୍ତି କି କେମିତି ବନା ଯାଏ କଣ?
ନାଁ।
ଆଛା ଆଉ
ନାଇଁ ଜାଣିଛି ଜାଣିଛି।
ହଁ କହିଲେ କେମନ୍ତି ବନାନ୍ତି?
ମୁ ଭୁଲି ଗଲିଣି ବହୁତ ପୂର୍ବରୁ ବନେଇଥିଲି।
ଆଛା ହଉ ମୁଁ ବନେଇବା ଜାଣିଛି ମୁଁ କହୁଛି।
ଆଜ୍ଞା।
ଆଜ୍ଞା। ତ ପ୍ରଥମ ଆମେ ମୁଁ କଣ କରିବି ଯେ ଅଟା କୁ ଆମର ଗହମ ଚୁନା ଅଟାକୁ ସେଟାକୁ ଭଲ ଆଣିକି କିଛିଟା ବାଉଲ୍ ଆଣିକି ସେଟାକୁ ଏମିତି ଭଲ ସେ ଛାଣିକି ରଖିଦିଏ। ମାନେ ଏ କିଛି ବି ଯେମିତି ରହିବନି ଅସନା ବଗେରା। ଆଉ ଯଦି ରହିବ ଅସନା ବଗେରା ତ ସେ କେକ୍ ଫୁଲିବନି। ଆଉ ଅ, ନରମ ହ ବନି।
ବୁଝିଲେ? ଆଖ୍ୟା। ଆଉ ତାପରେ ଆପଣ ଜାଣିଚନ୍ତି କେକ୍ କେମିତି ସ୍ପଞ୍ଜ ହୁଏ କଣ ପକେଇଲେ?
ହଁ ବେକିଂ ସୋଡ଼ା ପକାଯାଏ।
ହଁ ବେକିଂ ସୋଡା ପକାଯାଏ। ଆଉ କଣ ପକାଯାଏ ବେକିଂ ସୋଡା ଜାଗାରେ?
ଲୁଣ ପକାଯାଏ।
ହଁ ବିଲ କୁଲ ଆପଣ ତ ଜାଣିଚନ୍ତି ଆଉ ହଉ। ତାପରେ ସେ ଅଟା କୁ ଏମତି ଭଲସେ ସଫା କଲା ପରେ। ସେଥିରେ ଆମେ ଚିନି କୁ ଗ୍ରାଇଣ୍ଡ କରିଦଉ। ଚିନିରେ ଅଳେଇଚ ପକେଇକି ଗ୍ରାଇଣ୍ଡ କରିଦଉ ପୁରା ଭଲସେ। ତାପରେ ସେ ଗ୍ରାଇଣ୍ଡ କରିଥିବା ଚିନିକୁ ସେଇ ଅଟା ଭିତରେ ଆମେ ପକଉ।
ଠିକ ଅଛି ମୁଁ କହୁଛି କିଛି ଡାଉଟ୍ ହେଲେ କହିବେ ଆପଣ।
ଆଚ୍ଛା।
ଆଜ୍ଞା, ତାପରେ ସେ ଇ ଯୋଉ ଚିନିକୁ ପକେଇଥିଲୁ ପକେଇକି ଅଟାରେ ସେଟାକୁ ସେ ପୁଣି କ୍ଷୀର ଆଣିବୁ। କ୍ଷୀରକୁ ସେ ପକେଇ ଧୀରେ ଧୀରେ ଧୀରେ ଧୀରେ ଯେ ଏମିତି ବୁଲେଇକି ଚଟୁକୁ ୟା ଫେର୍ ଚାମଚ କୁ ସେଟାକୁ ଏମତି ତାର ଟିକେ ଅଳ୍ପ ଟିକେ କା ଅଳ୍ପ ଟିକେ ପା ପାଣିଆ ହେଲା ପରି ଏମିତି କରିକି ସେଥିରେ କିଛି ଡ୍ରାଏ ଫ୍ରୁଟସ୍ ପ ପକେଇବୁ। ପୁଣି ଡ୍ରାଏ ଫ୍ରୁଟସ୍ ପକାଇଲା ପରେ
ସେଟାକୁ ଅ, ଯୋଉଥିରେ ଆମେ ବନେଇବୁ ଆମର ଗୋଟେ ଅଛି ଏମତି ଲଭସେପ୍ ର ଅଛି ଗୋଟେ ଛାଞ୍ଚଟେ। ସେ ଦେନ୍ ପକେଇକି ସେଥିରେ ଫାଷ୍ଟ ତେଲ ଲଗାଯାଏ। ତେଲ ଲଗେଇକି ଟିକେ ଚୁନା ବଗେରା ଚାରିଆଡେ ପକେଇକି। କରାଯାଏ। ତା ଉପରେ ଏଇ ବେଟର୍ ଟା ପକାଯାଏ। ପୁଣି ଆମେ ହଁ ଗୋଟେ ଅ, କଡେ କଡେଇ ଅଛି। କିଛିଟା ବି କିଛି ରେ ଟିକେ ଲୁଣ ପକେଇକି ସେ ଉପରେ କିଛି ଷ୍ଟିଲ୍ ଜିନି ଷ ରଖିକି ତା ଉପରେ ସେଟାକୁ ପକେଇକି। ତିରିଶ, ପଇଁତିରିଶ, ଚାଳିଶ ମିନିଟ୍ ଏମତି ଘୋଡେଇ ଦେଲେ। ହେଇଯାଏ କେକ୍ ଆମର।
ଆଛ ବଢିଆ ଆଉ।
ହୁଁ,
ମୋ ପାଇଁ କେବେ ବନଉଛନ୍ତି ତାହା?
ଆପଣଙ୍କ ପାଇଁ ଜଲଦି ବନେଇକି ଆଣିବି। ହେଲେ ଆପଣ ଟିକେ କୁହନ୍ତୁ ଆପଣଙ୍କୁ କଣ ବନେଇବା
ହୁଁ ଆମର ସେମ୍ ତି ଅଟାରେ ବନେ। ସୁଜିରେ ବି ବନେ ଆମର ଏମ୍ ତି ସୁଜିରେ କ୍ଷୀର ପକେଇକି ତାକୁ ଫେଣ୍ଟା ଯାଏ। ତାପରେ ଯେମ୍ ତି ଚିନିକୁ ଗ୍ରାଇଣ୍ଡ୍ କରିକି ସେଥିରେ ତା ପାଉଡର୍ ପକାଯାଏ। ତାପରେ ଆମର ଅମୁଲ୍ ବି ପଡ଼େ।
କ୍ଷୀର ତ ପଡ଼ିଚି ତ ଅମୁଲ୍ କଁ ପାଇଁ?
କାରଣ ମତେ ଅମୁଲ୍ ଭଲ ଲାଗେ ଏଥିପାଇଁକା
ଆଚ୍ଛା ଆଚ୍ଛା ହଉ।
ତାପରେ ଚକଲେଟ୍ କେକ୍ ଦେହରେ ତ ଚକଲେଟ୍ ପଡ଼ିବ ନହଲେ ନହଲେ ଏମ୍ ତି ଡ୍ରାଏ ଫୁଟସ୍ ପାକେରା ଏମ୍ ତି ପକାଇକି ତାକୁ ବେକ୍ କରା ହବ। ତାକୁ ସେମ୍ ତି ଥାର୍ଟି ଫୋର୍ଟି ମିନିଟସ୍ ବେକ୍ କରା ହେଇକି କର୍ ହେଇଯାଏ ହେଇଗଲା
ଆଚ୍ଛ୍।
ପରଫେକ୍ଟ୍ ସେପ୍ ରେ କଟା ହେଇକି ତାଙ୍କୁ ଉଁ ଏମ୍ ତି ଚକଲେଟ୍ ବାଗେରା ଉପରେ ପକା ହେଇକି ପୁଣି ମ୍ ତି ଜେମସ୍ ର ଚକୋଲେଟ ଆସେ ତା ଉପରେ ଏମ୍ ତି ଡେକୋରେଟ୍ ବାଗେରା ହୁଏ। ହେମ୍ ତି ହେଇକି ଆମେ ଖାଉ ୟା ଫିର୍ ମୋ ମାମା ବି ଏମ୍ ତି ବନେଇ ଦିଏ। ଚାହାରେ କେକ୍ ବାଗେରା ଖାଇବାକୁ ତ କେମ୍ ତି ପିସ୍ ପିସ୍ କଟା ହେଇକି ରଖା ହେଇଯାଏ ମାମା ତାଙ୍କର ଚାହାରେ ଖାଆନ୍ତି। ୟା ଫିର୍ ଆମେ ମାନେ ଏମ୍ ତି ଇଭିନିଂ ସ୍ନାକ୍ସ୍ ବଗେରା ରେ ଖାଉ।
ଗଲା ଆଉ କେତେ ଭଲ୍ ସେ ବନାନ୍ତି ମୁଁ ଏଇଟା କେବେ ଖାଇନି ଗଲେ ଆ ଆପଣ କେବେ ମତେ ଦେବେ କରିକି ମୁଁ ଖାଇବି।
ହଁ ମୁଁ ତ ଭୁଲି ଗଲିଣି। ବାବା ଯୋ ମୋ ଯୋ ବନେଇଲେ ବନେଇଦେବେ ଆଉ।
ହଉ ଠିକ୍ ଅଛି ତାହେଲେ। ତ ମୁଁ କହୁଥିଲି ଆମେ କୁଆଡ଼େ ଗୋଟେ ବୁଲିବାକୁ ଯିବା ବୋଲି ତ ଆପଣଙ୍କୁ କୁଆଡ଼େ ଯିବା କୁ ପସନ୍ଦ୍?
ମତେ ବୁଲିବାକୁ ପସନ୍ଦ୍ ଲାଗେନି ଏତେ ମତେ ଖାଲି ଗୋଟିଏ ଜାଗାରେ ବସିକି ରହିବାକୁ ପସନ୍ଦ୍। ଏମ୍ ତିରେ ଯେମ୍ ତି ଯୋଉ ଇଏରେ। ଆ ହା ହା। ରାଧା ଜି ଯୋ ବର୍ଷାନେ ମତେ ଏମ୍ ତି ବର୍ଷାନେ କୁ ଯିବାର ଇଚ୍ଛା ଅଛି।
ଆଚ୍ଛା ତ ରାଧାରାନୀ ପାଖକୁ ଯିବାକୁ ଇଚ୍ଛ୍ ଅଛି ନାଁ?
ଆଜ୍ଞା।
ଜ୍ଞା ହଉ ଠିକ୍ ଅଛି ସେଇଟା ବୃନ୍ଦାବନ୍ ରେ ଅଛି ବୋଧେ? ହେ
ହଁ ବୃନ୍ଦାବନ୍ ରେ ମୁଁ ଜାଣିନି କୋଉଠି ଅଛି ବଟ୍ ବୃନ୍ଦାବନ୍ ରେ ମେ ବି ନାହିଁ କ ରଣ ମୁଁ ତ ଯାଇଥିଲି ଆର ବର୍ଷରେ ଯାଇନଥିଲି ସେଠିକି।
ଠିକ୍ ଅଛି ଆମେ ଦେଖିକି ଯିବା।
ଆଜ୍ଞା।
ଏମତି ସବୁ ତୀର୍ଥସ୍ଥାନ ଗୁଡିକ, ଆପଣ ଜାଣିଛନ୍ତି ଚାରିଟା ତୀର୍ଥ ସ୍ଥାନ ନାମ? କଣ କଣ କହିଲୁ?
ପୁରୀ, ଆଉ ଭୁଲି ଯାଇଛି? ପୁରୀ କଣ ଆଉ କି କି ତୁ କହ, ମତେ ମାନେ ସରି ଆପଣ କୁହନ୍ତୁ, ମତେ ମନ ମନେ ପଡିବ।
ହୁଁ ଆପଣ କେବଳ ଗୋଟେ ହିଁ ଜାଣିଛନ୍ତି, ଆଉ କହୁଛନ୍ତି ହଁ ଜାଣିଛି ବୋଲି। ହି।
ମୁଁ ଜାଣିଛି, ହେଲେ ମୁଁ ଭୁଲି ଯାଇଛି।
ଆଚ୍ଛା ତ ଫିର ଭଲ ଆଉ ମାନେ ଭୁଲି ଯାଉଛନ୍ତି, ତ କେମିତି କହିଲି ଜାଣିଛି ବୋଲି।
ଜାଣିଛି ମୁଁ, ହେଲେ ଭୁଲି ଯାଇଛି।
ଆଚ୍ଛା ଆଚ୍ଛା ହଉ ହଉ ମୁଁ କହିଦଉଛି, ତ ପ୍ରଥମେ ହଉ ଛି ଆମର ପୁରୀ, ତାପରେ ଆମ ର ମାନେ ଯେହେତୁ ଚାରି ଦିଗ ଅଛି। ତ ଚାରି ଦିଗ ହିସାବରେ, ଚାରିଟା ତୀର୍ଥ ସ୍ଥାନ ଅଛି। ତ ପୁରୀ ଟା କୋଉଠି ଅଛି, ଆପଣ କହିଲେ କୋଉ ଦିଗରେ?
ହଁ ମୁଁ କେମିତି ଜାଣିଲି?
ପୂ
ମୁଁ ଭାବୁଥିଲି କହିବି ବୋଲି କା।
ତାପରେ ଦ୍ୱାରିକା, ଦ୍ୱାରିକା ଟା କୋଉଠି ଅଛି?
ପଶ୍ଚିମ ଦିଗରେ।
ହଁ ପଶ୍ଚିମରେ ଅଛି। ତୃତୀୟରେ ରାମେଶ୍ଵରମ, ସେଇଟା କୋଉଠି ଅଛି?
ଉତ୍ତର ଦିଗରେ।
ରାମେଶ୍ଵରମ ଦକ୍ଷିଣରେ ଅଛି।
ହଁ ଦକ୍ଷିଣରେ ଅଛି। ମୁଁ ଏମତି କହୁଥିଲି ମୁଁ ଜାଣିନି କିଛି।
ଜାଣିଥିଲି ପୂର୍ବ ପରେ ପଶ୍ଚିମ ପଶ୍ଚିମ ପରେ ଉତ୍ତର ବୋଲି କହିବେ, ସେଥିପାଇଁ ମୁଁ ବଦ୍ରିନାଥ ନାଁ ନ କହିକି ରାମେଶ୍ୱରମ କହିଲି।
ମୁଁ ଭାବୁଥିଲି ବଦଳେଇ ଥିବେ, ନାଇଁ ଆପଣ ବଦଳେଇ ପାରିବେନି।
ମୁଁ ବଦଳେଇ ପାରିବି। ତାପରେ ତାପରେ ହଁ ତାପରେ ବଦ୍ରୀନାଥ। ହଁ ସେଇଟା ଅଛି, ଉତ୍ତରାଖଣ୍ଡ ଆଡେ ଅଛି।
ସେଠି ଆମର, ଆଲୋକନନ୍ଦାରି ନଦୀ ଅଛି ଆପଣ ଶୁଣିଥିବେ? ବହୁତ ନିର୍ମଳ ସେଇଟା। ହୁଁ ହଁ ଆ ମତେ ଏଇଗୁଡା ସବୁ ସେଇ ତ ମତେ ଏଗୁଡା ସବୁ ବୁଲିବାକୁ ଇଚ୍ଛା। ଆଉ ଆପଣ ବି ବୁଲିବେ, କେବଳ ଗୋଟେ ଜାଗାରେ ରହିବେନି।
ମୁଁ ବହି ଛଡା କିଛି ଜାଣିନି, ବହି ପାଠ ଖାଲିି ଏତେ ସ କିଛି ଜାଣିନି ଆଉ ହିଷ୍ଟ୍ରି ତ ସେମିତିରେ ମତେ ଆସେନା, ଭଲ ଲାଗେନି ହିଷ୍ଟ୍ରି ଜୋଗ୍ରାଫି ତ ଏ ବିଷୟରେ ତ ମୁଁ ଜାଣି ହିଁ ନା କିଛି ବି। ଆଉ ଚାରିଟା ଧାମ ତ ମୁଁ ଭୁଲିଯା ହଁ
ସେଇଟା ଏଇଗୁଡା ସବୁ ଯାତ୍ରା ମାନେ ବୁଲିବା ଜାଗା ଗୁଡା ନା, ତ ଏଇଗୁଡା ତ ଜାଣିବା କଥା। ହଁ କୋଉଠି କଣ ଅଛି, କେମିତି ଯିବା ଆମେ?
ହୁଁ ଏ ମୋର ତ ବୁଲିବା ପସନ୍ଦ ଲା କେମିତ ତ କଁ କରିବି ମୁଁ ଟାଇଁ
ଆପଣଙ୍କୁ ବୁଲିବା ପସନ୍ଦ ଲାଗିବ ଆମ ସହ ବୁଲିଲେ।
ହୁଁ ଭୁବନେଶ୍ୱରରେ ତ ମୁଁ ଏତେ ବୁଲେନି ବାହରେ ତ ଛାଡ଼ିଦିଅ।
ହୋଉ ଠିକ ଅଛି ଆ ଆଗକୁ ଆମେ ବୁଲିବା ଆସିବ ସେମିତି। ବୁଲିବା ଏବେ ମୁଁ ରଖୁଚି ମୁଁ ଏବେ ବୁଲି ଯିବାକୁ ଯିବି।
ହୋଉ ଯାଆନ୍ତୁ ବୁଲିବାକୁ ଆପଣଙ୍କର ମହିଳା ମିତ୍ର ସହିତ।
ଆଜ୍ଞା ଆଜ୍ଞା। ହୋଉ ଆଜ୍ଞା ଆପଣ ଆସନ୍ତୁ ତା ଆପଣ ଆସିଲେ ହିଁ ତ ମୁଁ ଯିବି ନା।
ହଁ ହଁ ଠିକ ଅଛି ଠିକ ଅଛି। ବୁଝିଲି ସବୁ କିଛି।
ଆଜି ତମ ହୋଉ।
ହୁଁ ଆଉ ରଖୁଚି।
ଆଜ୍ଞା।